ସାଙ୍ଗ
ହ୍ୟାଲୋ।
ହୁଁ।
ହୁଁ। ହ୍ୟାଲୋ।
ହଁ ହଁ କୁହ।
ଏବେ ଟିକେ ବର୍ଷା ଆସୁଥିଲା ଯେ ବର୍ଷା ଆଉ ହେଲାନି।
ନାଁ ବା। ସେ ଏମିତି କାଉଁଳେଇ ଦଉଛି ଦେଖିଲା ବେଳକୁ ଫେରେ ବେଶୀ ଗରମ ହଉଛି କିନ୍ତୁ ବର୍ଷା ଟା ହଉନି ଜମା।
ହଁ ପା ଟିକେ ବର୍ଷା ହେଇଯାନ୍ତା ଭଲ।
ଏବେ କୋଉଠି? ଟିକେ ଟିକେ ପକେଇ ଦଉଛି ଶଇଲା ଛାଡି ଦଉଛି ସେ ବେଶୀ ଆହୁରି ଯୋରେ ଗରମ ହଉଛି।
ହଁ ବେଶୀ ପୁରାଅ।
ନା ସେମତି ହେଲା ବେଳକୁ ବେଶୀ ଗରମ।
ହଁ। ଓହୋ। ଆଜି ଭାବୁଛି ସନ୍ଧ୍ୟାବେଳେ କଣ କରିବି ଗୋଟେ।
କଣ କରିବ?
ଆଉ କିଛି ଖାଇବାର
କି ଆଇଟମ୍ କରିବ ଆଜି?
ହୁଁ ଆଗେ ପାସ୍ସ୍ତା କରିବି। ଓହୋ ମୋ ଭଉଣୀ କହିଥିଲା। ସେ କହୁଛି ପାସ୍ତା କରିବା ପାଇଁ ମୁଁ କହୁଛି ଅଁ କି ମଞ୍ଚୁରିୟନ କରିବା ପାଇଁ।
ସେ ଯୋଉ ମଞ୍ଚୁରୀୟନ୍ ମଞ୍ଚୁରୀୟନ୍ ଟା ଯୋଉ ରେସିପି ଟା ଟିକେ କହୁନା ମୁଁ ଟିକେ ଘରେ ବନାନ୍ତି।
ଆଛା ମାନେ
ନେଇଚ।
ହଁ ହଁ। ମୁଁ ଏମିତି ମାନେ ୟୁଟ୍ୟୁବ ଅନ କରିକି ରଖିଦିଏ ସବୁ ପକେଇ ପକେଇକି? ଅଁ କରିଦିଏ। ମୁଞ୍ଜେ କର୍ଣଫ୍ଲାୱାର ଆଉ ଯୋଉ ଇଏ କୋବି ବନ୍ଧା କୋବି
ହଁ
ସେଇଟା ପନ୍ଦାକୋବି ହି ମାନେ ଟିକି ଟିକି ମାନେ ଅ କାଟିକି ତାପରେ କର୍ଣ୍ଣଫ୍ଲାର ପକେଇବ ସେଥିରେ ନୁଣ ଆଉ ଯୋଉ ଇଏ
ହଦି
ହାଁ
ହଳଦୀ ଲଙ୍କାଗୁଣ୍ଡ ଏଇଗୁଡା ପଡେ ନା
ନା ନା ଲଙ୍କାଗୁଣ୍ଡ ହଡଦି ନାଇଁ ନୁଣ ପକେଇବ ତାପରେ କଟା ତମେ ଯଦି ଇଏ ମାନେ କଟା ଲଙ୍କା ବି ପକେଇ ପାରିବ ମାନେ ହୁଁ ସେ ଯୋଉ ଗ୍ରୀନ୍ ଚିଲ୍ଲି ହଁ
ହଁ କଞ୍ଚା ଲଙ୍କା
ହୁଁ ତାପରେ ନହେଲେ ଆ ଇଏ ଲଙ୍କା ଗୁଣ୍ଡ ବି ପକେଇ ପାରିବ ହୁଁ ମୁଁ ତ ବେଶୀ
କେବ ଆଉ
ହଁ ତମକୁ ଯୋଉଟା ଭଲ ଲାଗେ। ତାପରେ ଅ ସେଥିରେ ଯୋଉ ଆଁ ଗୋଲ ଗୋଲ ଥାଏନି। ବ୍ଲାକ୍ ପେପର ପାଉଡର ସେଟା ପକେଇବ। ଆଉ ଅଁ ଯୋଉ ଇଏ ସୋୟା ସସ୍ ଟିକେ ପକେଇବ। ତାପରେ ଅଦା ଲସୁଣ ଟିକେ ପକେଇବ ଉଁ ତାପ ହଁ ତାପରେ ଆହୁରି କଣ ମତେ ମନେ ପଡୁନି। ଅଁ ଏସବୁ ପକେଇକି ମାନେ ତାକୁ ଚଟକିକି ତାପରେ ତେଲରେ ଛା ମାନେ ଆଁ ଛାଣିକିି ତାପରେ ଆଁ ସବୁ ଟିକେ ବ୍ରାଉନ୍ ବ୍ରାଉନ୍ ହେଇଯିବ ବାହାର କରିଦବ ତାପରେ ଇଏ ମାନେ ସବୁ ସସ୍ ସୋୟା ସସ୍ ଚିଲି ସସ୍ ଆଉ ଯୋଉ ଟମାଟୋ ସସ୍ ଆ ସବୁ ସସ୍ ନେଇକି ଉ ମାନେ ତାପରେ ଏ ଯୋଉ ଗାର୍ଲିକ ଆଉ ଲସୁଣ ଲସୁଣ ଟିକି ଟିକି ଅଦା ଲସୁଣ ଟିକି ଟିକି ମାନେ କାଟ୍ ଟିକ ହଁ ହଁ ପୁରା ଟିକି ଟିକି କାଟିକି ମାନେ ଟିକେ ତେଲ ଦେଇକି ଅ ତାକୁ ପକେଇବା ସେ ଟିକେ ହେଇଯିବ ତାପରେ ଏ ଯୋଉ ରଖିଥିବ ଗୁରେଇକି ମାନେ ସସ୍ ପକେଇବ ତାପରେ ସେ ଯୋଉ ଥାଏନି ଅ କର୍ଣ୍ଣଫ୍ଲାୱାର ତାକୁ ଟିକେ ମାନେ ପାଣିରେ ଗୁଲେଇକି ପକେଇଦବ ମାନେ ସେ ନା ଆଉ ଟିକେ ପାଣି ବେଶୀ କରିକି ଦେଇଦବ ମାନେ ଟିକେ ଗାଢ ଗାଢ ଥିବ ତାପରେ ସେଥିରେ ମଞ୍ଚୁରିଆନ ପକେଇଦବ ମଞ୍ଚୁରି ଅ ମଞ୍ଚୁରିୟନ ବଲ୍ ଯୋଉ କରିଥିଲ ସେଟା ପକେଇକି ମାନେ କିଏ ଇଏ କରିବ ଆ ଟିକେ ଫ୍ରାଏ କରିକି ବାହାର କରିଦବ।
ତାପରେ ହେଇଯିବ।
ହଁ। ମାନେ ଫେର ଧନିଆ ପତରରୁ ଉପରକୁ ଟିକେ ପକେଇଦବ ବାସ୍। ଏମିତି ୟୁଟ୍ୟୁବ୍ ରେ ବି ମାରିକି ଦେଖିଦବ ହଁ। ପୁରା ସିମ୍ପଲ ଅଛି କିଛି ନାହିଁ।
ୟୁଟ୍ୟୁବ୍ ରେ ବି ଦେଖିବି ମୁଁ କହିଲି ତମେ କେମିତି ବନେଇବ ମାନେ ତମ ଇଏଟା ଟିକେ।
ହଁ ଆଚ୍ଛା ଆଚ୍ଛା। ତମେ ଗୁପଚୁପ କର ନା ଘରେ?
ହଁ।
ଆଛା।
ନା ଗୁପ୍ ଚୁପ୍ ବି ବନାଅ ମୁଁ ଆଣିକି ରଖ ଯୋଉ ଦୋକାନରେ ଯୋଉ ମିଳେନି ସେଦିନଠୁ ହଁ ସେଗୁଡାକୁ ଆଣିକି ରଖିଛି କରିବି।
ଆଚ୍ଛା। ମୋ ଭଉଣୀ ବି କହୁଛି କଉଦି କି ମାନେ ହଁ ହଁ।
ସେଇଥିପାଇଁ ମୁଁ କହିଲି ଟିକେ ଥଣ୍ଡା ହଉ ତାପରେ ଯାଇ କରିବି ଏ ଯୋଉ ଗରମରେ ଜମା ଇଚ୍ଛା ହେଉନି କରିବା ପାଇଁ।
ହୁଁ ହୁଁ ଏତେ ଗରମ ରେ କିଏ ବସିକ କରିବ କିଚେନ ରେ।
ହଁ ଏଇଥିପାଇଁ ଇଚ୍ଛା ହଉନି।
ହୁଁ ହୁଁ।
ଯଦି ହବ ସନ୍ଧ୍ୟାବେଳେ ପାସ୍ତା ବନେଇବ।
ହଁ ମୁଁ ଭାବୁଛି ପାସ୍ତା କରିଦେବି ମୁଁ ହ ଛୋଟ ଭଉଣୀ ବି କହୁଥିଲା କରିବା ପାଇଁ
ହଁ ଆଉ ଇଚ୍ଛା କରୁଛି ଯେତେବେଳେ ହଁ ଭଉଣୀର ଇ ଇଚ୍ଛା କରିଛି ଯେତେବେଳେ କରିଦବ ଆଉ ଦେଇଦବ କରିକି ଆଉ।
ହଁ।
ହୁଁ ଅଟକେଇକି ଦେଇଦବୁ ନହେଲେ ମନ ଦୁଃଖ କରିବେ
ହୁଁହୁଁ। ମୁଁ ନକରିବି ସେକହିବ ମାନେ ମତେ ପୁରା ମାନେ ବସେଇ ହିଁ ଦବନି କରିକି ଦେ ଦେ ଦେ ଏମତି ପୁରା
ହୁଁ।
ମୋ ହାତରେ ହିଁ ଖାଇବ।
ତମେ ଭଲ ବାନାଅ ବୋଲିକି ସେଥିପାଇଁ ବୋଧେ ତମ ହାତ ରନ୍ଧା ଖାଇବ।
ହଁ ଆଉ ସେ ଖାଲି ଆ ହି ମାନେ କଣ ସେଟା ମ୍ୟାଗି ସେ ମ୍ୟାଗି କରିବ ସେ ମ୍ୟାଗି ଭଲ କରେ ମୁଁ ତାକୁ କହିବି ତୁ ମ୍ୟାଗି କର।
ଆ ସିଏ ମ୍ୟାଗି କରନ୍ତି ତମେ ପାସ୍ତା।
ମୁଁ ପାସ୍ତା ସବୁ କରିଦିଏ ମୁଁ।
ତାକୁ ବୋଧେ ମ୍ୟାଗିଟା ଭଲ ଆସେ ଆଉ।
ହଁ ମୁଁ ମାନେ ମୋମୋ ବି କରିଛି ଘରେ।
ହୁଁ ଆମେ ବି କରିୁଛୁ।
ଆଛା ଆମେ ତ ଦି ଜଣ ହିଁ ଖାଇବୁ ମାନେ ଟିକେ ଟିକେ ମାନେ କମ ହିଁ କରିବୁ।
ଅମାର ବି ସମସ୍ତେ ଖାଆନ୍ତି।
ଆଚ୍ଛା।
ହୁଁ ହୁଁ।
ବନେଇକି ମାନେ କରିକି ଦେଲେ ଖରାପ ହୋଉପଛକେ କିନ୍ତୁ ବନେଇକି କରିକି ଖାଇଲେ ଆ ଆସ୍ତେ ଆସ୍ତେ ହେଇଯିବ।
ହଁ ହଁ।
ଦେଖିକି ବନେଇକି କଲେ ତାପରେ ଆସ୍ତେ ଆସ୍ତେ। ସେ ଟିକେ ଖରାପ ହେଲେ ତାପରେ ଆଉ ଥରକୁ ଫେର କଲେ ସେ ଫେର ଠିକ୍ ହବ।
ମୁଁ ଯେତେ ଥର ଯାହାବି ଟ୍ରାଏ କରିଛି ମୋର ସବୁ ଠିକ ହି ହେଇଛି ମୋର କୁ କୋଉଟା ଖରାପ ହେଇନି। ମୁଁ ଫାଷ୍ଟ ଟାଇ କେକ୍ ଟ୍ରାଏ କରିଥିଲି ସେଇଟା ଖରାପ ହେଇଯାଇଥିଲା।
ହୁଁ
ଆଉ ଫେରେ ସେକେଣ୍ଡ ଥର ଟ୍ରାଏ କଲି ଅ ମାନେ ଟିକେ ବହୁତ ନରମ ହେଇଯାଇଥିଲା ଫେର୍ ଟ୍ରାଏ କଲି ଫିର ଠିକ ହେଲା।
ହୁଁ ମୁଁ ବି ଥରେ ବନେଇଥିଲି ଆମ ଯୋଉ ପୁଅ ତା ଜନ୍ମଦିନରେ ନିଜେ ବନେଇଥିଲି।
ଆଚ୍ଛା ଆଚ୍ଛା। ମୁଁ ଏମିତି ଘରେ କରେ। ମାନେ ଜନ୍ମଦିନରୁ
ନା ନା ମାନେ, କିଣିକି ଆସି ମାନେ କିଣିକି ଆସିଥିଲା ମାନେ
ଏମତି ତମେ କରିଥିଲ ହଁ ହଁ ହଁ ଆଚ୍ଛା। ଘରି ଟିକେ ଟିକେ କିଛି କଲେ ଭଲ ଲାଗୁଛି।
ହୁଁ ହୁଁ। ମୁଁ କହିଲି ନିଜେ ଗୋଟେ ତିଆରି କରିକି ମାନେ ଖୋଇବା ପାଇଁ।
ଆଚ୍ଛା ଆଚ୍ଛା। ହୁଁ।
ନିଜେ କରିକି ମାନେ ଗୋଟେ ଘରେ କରିକି ଖାଇବୁ ଗୋଟେ ଭଲ ଲାଗେ। ଦୋକାନରୁୁ ତ ସଦାବେଳେ ଆଣିପାରିବୁ।
ମାନେ କେତେ ଖୁସି, ମାନେ ନିଜେ କଲେ କେତେ ଖୁସି। ମୁଁ କରିଚି ମୁଁ କରିଚି ଏମତି।
ହଁ ଅଳ୍ପ ଟିକେ ହଉ ପଛେକେ କିନ୍ତୁ ଖୁସି ଲାଗେ କିି ନିଜେ ତିଆରି କରିଦେଇଚୁ।
ହଁ।
ଭଲ ଲାଗେ।
ହୁଁ।
କିଏ ମାନେ କହିଦେବେ ଯଦି ହଁ କିଏ ଯଦି କହିବେ ହଁ ଭଲ ହେଇ ଚି ବୋଲି ଆହୁରି ବଢିଆ ଖୁସି ଲାଗିବ।
ହଁ। ମାନେ କେହି କେହି ଗୋଟେ ହଁ ସେଇଟା କହିଦେଲେ ବହୁତ୍ ଭଲ ଲାଗେ।
ଆହୁରି ଭଲ ଲାଗେ, ମାନେ ସ ସଦାବେଳେ ଇଚ୍ଛା ହୁଏ କରିବା ପାଇଁ।
ହଁ ମୁଁ ଏଇଟା ଭଲ ଜାଣିଚି ମୁଁ ଏଇଟା କରିବି ସେଇ ପାଇଁ।
ହଁ। ଯୋଉଟା ଟା ନୂଆ ଯଦି ଟିକେ କହିଦେଲା କରିବା ପାଇଁ ହଁ ବୋଉ ମୁଁ ଫାଷ୍ଟ ଟିକେ ଟ୍ରାଏ କରିମି ଆଉ।
ହୁଁ। ମୁଁ ବି ଏମିତିକା ହଁ ମୁଁ ବି ଏମିତି ଟିକେ ଟିକେ ସବୁ କରେ। ଆଜି ଗୋଟେ ଥାଏନି ଚକୋଲେଟ୍ ସେ ଯୋଉ ଅ ମି ମସଲା ଟାଇପ୍ ର। ସେ ଚୋକଲେଟ୍ ଏତେ ଭଲ ଲାଗେ ମତେ ମାନେ ମୁଁ ଛୋଟେବେଳୁ ଖାଇଥିଲି। ଚକଲେଟ ନା ଜାଣିନି କ୍ୟାଣ୍ଡି ଗୋଟେ। ମୁଁ ଆଜି ଯାଇଥିଲି ସେଣ୍ଟର, ସେଠି ଦୋକାନ ରେ ଠିଆ ହେଇଥିଲି ମୋ ଭଉଣୀ କହିଥିଲା କି ଗୋଟେ କିଛି ବି ତୁ ନେଇ ଆସିବୁ ମୁଁ ଯାଇଁକି ଚକଲେଟ ନେବା ପାଇଁ ଆଉ କୁରକୁରୀ ନେଲି, ମୁଁ ଦେଖିଲି ସେଠି ସେଇ ଚକଲେଟ୍ ଥିଲା। ମୁଁ ମାନେ କେତେ ପାଞ୍ଚଟା ହିଁ ନେଲି। ଆଉ ପାଞ୍ଚଟା ଅଲଗା ଚକୋଲେଟ୍ ନେଇଯାଇଥିଲି। ଏତେ ମାନେ ସେଟା ଟେଷ୍ଟ, ମୁଁ ମାନେ କେତେ ଦିନ ପରେ ହିଁ ଖାଇଛି।
ଯାହା ଦେଖିବ ମାନେ ଛୋଟବେଳେ ସବୁ ମିଳୁଥିଲା ଏବେ ଆଉ ମିଳୁନି ଏତେ।
ହଁ ମିଳୁ ନାହିଁ। ମାନେ କୋଉଠି କୋଉଠି ଏମିତି ମିଳେ ନହେଲେ ନାଇଁ। ଏମତି।
ଆଗରୁ ଯାହା ମିଳୁଥିଲା ଏବେ ଆଉ କଣ ସେଉରା ମିଳୁଚି, ସେ ଯୋଉ ଟେଷ୍ଟ ଆଉ
ହଁ। ଏ କଣ କଣ ସବୁ ଖାଇଦେଉଥିଲୁ ସେତେବେଳେ।
ଆଗରୁ ସବୁ ଯୋଉ ମିଳେ ଯୋଉ ରସୁଣ ଖଟା ହେରିକା ଭଲ ଲାଗେନି କି ଖାଇବା ପାଇଁ। ଆମେ ତ ଯେତେବେଳେ ସ୍କୁଲ ଯାଉ ମାନେ ପୁରା ପାଞ୍ଚ ଦଶଟା ପ୍ୟାକେଟ ଖାଲି ଧରିକି ନେଇ କି ଯାଉ ସବୁ ସାଙ୍ଗ ମାନଙ୍କୁ ଦବୁ ଆଉ ନିଜେ ବି ଖାଇବୁ।
ମାନେ ମୋତେ ବି ସେଟା ଏତେ ଭଲ ଲାଗେ ତମେ ଏବେ କହୁଛ ମାନେ ମତେ ଏମିତି ଖାଇବାର ମନ ହଉଛି ସେଟା ବହୁତ ଭଲ ଲାଗେ ଭାଇ ସେଇଟା ବହୁତ ମସ୍ତ।
ଆମେ ସବୁ ସାଙ୍ଗ ହେଇକି ସବୁ ମାନେ ଯିଏ ଆଣିଥିବ ସବୁ ପାଳି କରିଦେଇଥାଉ ଇଏ ହେଲା ଆଜି ଆଣିବ ସିଏ କାଲି ଆଣିବ ଏମିତି ସବୁ ପାଳି କରିଦେଇଥାଉ ସବୁ ସାଙ୍ଗ ମାନ ବସିକି ହାପ୍ ଟାଇମ୍ ରେ।
ହଁ ହଁ।
ଏମତି ବି ସାର୍ ବି କ୍ଲାସ କରୁଥିବେ ଆମେ ସେଇଠାରେ ବି ବ୍ୟାଗ ରେ ଲୁଚେଇ ଖାଇଦିଉ।
ଆଚ୍ଛା ଅଁ। ଆମେ ବି ଆଉ ସେମିତି କ୍ଲାସ ରେ ବସିଥିଲୁ ମୁଁ ଛୋଟ ବଳେ ମାନେ ବସିଥିବୁ କ୍ଲାସ ରେ ଏମତି ବ୍ୟାଗ ରେ ଚକଲେଟ ଥିବ। ସେମତି ଏମତି ଚକୋଲେଟ ଏଁ ବାହାର କରିକି ଖାଇକି ବସିଯିବୁ ହୁ ହୁ।
ହଁ ଆମେବି କେତେ ମିସ ଶାର୍ ଙ୍କ ଠାରୁ ବି ପାଟି ବି ଶୁଣୁ।
ହଁ ହଁ ହଁ ମାନେ ଇସ୍କୁଲ ଟାଇମ ଟା ବହୁତ ଭଲ ଥିଲା।
ହଁ ଯୋଉ ମଜା ମସ୍ତି ପୁରା ଇଏ ହୋଉଥିଲା ସେ ଆଉ ଭୁଲି ହବନି କେହି।
ହୁଁ। ଇସ୍କୁଲ ଲାଇଫ୍ ପୁରା ବେଷ୍ଟ।
ହଁ ମାନେ ପୁରା ସ୍ମୃତି ହେଇକି ପୁରା ମାନେ ରହିଗଲା।
ହୁଁ ହୁଁ।
ଭାଇ ମାନେ ଏବେ ଗୋଟେ ଭାବିଲା ବେଳକୁ କାଇ ବଡ ହଉଥିଲେ କାଇ ସେଇ ଛୋଟ ବେଳ ଇଏ।
ହଁପା। ଏବେ ମାନେ ସବୁ ଅ ଆଗ ମାନେ କରିବା ଟେନସନ୍। କଣ କରିବା ନ କରିବା କେମିତି ପଡିବା ଏ ସବୁରେ ଟେନସନ ଥାଏ ନା। ଆଉ ଛୋଟ ବେଳୁ କଣ ମାନେ କିଛି ଟେନସନ ନଥିଲା ଇସ୍କୁଲ ଯାଅ ଇ ସ୍କୁଲୁରୁ ଆସ ଏମିତି ହୁଁ।
ହଁ ସେତେବେଳେ କିଛି ଜଣା ପଡେନି ଖାଲି ଖାଇବୁ ପିଇବୁ ବୁଲିବୁ ଖେଳିବୁ।
ହଁ ହଁ।
ଏଇ ମାନେ ଏତେ ବି ମାନେ ପାଠକୁ ବି ମାନେ ଏତେ ବି ମାନେ ଇଏ କରନ୍ତିନି ଏତେ ମାନେ ପୁରା ଆସିବୁ ସ୍କୁଲୁରୁ ଆସିବୁ ବ୍ୟାଗ୍ ଥୋଇ ଦେଇେକି କଣ ଦିଟା ଖାଇଦେଇକି ଫେରେଯିବୁ ଖେଳିବା ପାଇଁ।
ହିଁ ହିଁ ହଁ ଫେରେ ଆସିବୁ ଟିକେ ପଢିଦବୁ ଫେରେ ଶୋଇଯିବୁ ଏମିତି।
ହଁ ମତେ ଆଉ ଇଛା ହଉନି ଆଉ ଘରୁ ବାହାରିବା କୁ। ସେତେବେଳେ ଘରେ ଟିକ